ହ୍ୟାଲୋ ହ୍ୟାଲୋ, ବିଭୁ ଭାଇ ନମସ୍କାର ନମସ୍କାର ଆଉ ଭଲ ଅଛନ୍ତି? ନମସ୍କାର ନମସ୍କାର। ଆଉ ଏବେ କୋଉଠି?
ଭୋପାଳରେ ଅଛି ଆଉ, ତମେ କୋଉଠି?
ଆଉ ମୁଁ ବି ବ୍ରହ୍ମପୁର ଅଛି, ଆଉ ଖାଇବା ସରିଲାନି?
ହଁ ଉଷ୍ଟ ଖାଇକି ଉଠିଲି ଏବେ।
ଆଛା ଆଚ୍ଛା କଣ ଖାଇଲେ?
ଭାତ ଡାଲି କୋବି ତରକାରୀ ଆଉ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ସାଙ୍ଗମାନଙ୍କ ଦେହ ଭଲ ଅଛି କି?
ହଁ ସବୁ ଭଲ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା, ଆପଣ ଏବେ ଭୋପାଳରେ ଅଛନ୍ତି ପରା?
ହଁ ଭୋପାଳରେ ରୁହେ।
ଆଛା ଆଚ୍ଛା, ଯଦି ମୁଁ ମୁଁ ଚାହୁଁଛି କେବେ ଭୋପାଳ ଯାତ୍ରା କରିବାକୁ ବୁଝିଲେ କି?
ହଁ ହଁ।
ଭୋପାଳରେ କଣ ଦର୍ଶନୀୟ ସ୍ଥାନ ଅଛି ଆପଣ ଜାଣିଛନ୍ତି?
ଭୋପାଳରେ ଦର୍ଶନୀୟ ସ୍ଥାନ ବହୁତ ଅଛି ବହୁତ ଜାଗା ଅଛି ଦର୍ଶନୀୟ ସ୍ଥାନ ଭୋପାଳରେ।
ଆଚ୍ଛା ଆଚ୍ଛା। ତାହେଲେ ମୁଁ ଯାତ୍ରା କଲେ ବହୁତ ବଢିଆ ହବ ଆପଣ ତ ଅଛନ୍ତି, କଣ କଣ ଅଛି ଟିକେ କହିପାରିବେ?
ଭୋପାଳରେ ବହୁତ ଅଛି। ତମେ ଯଦି ଏଠି ଚାହିଁବ ଏଇଠି ଉଜେନି ମାହାକାଳେଶ୍ୱର ଜାଣିଛନ୍ତି?
ଉଜ୍ଜୈନ ହଁ ହଁ ହଁ ଶୁଣିଛି ଶୁଣିଛି ମହାକାଳେସ୍ୱର ହଁ। ଆଚ୍ଛା ଆଚ୍ଛା କେମିତି କଣ ଯିବାକୁ ପଡେ?
ସେଇଠିକୁ ଯିବାକୁ ପଡେ ବହୁତ ଦୂର ଦୁର ମତଲବ୍ ଦୁଇ ଶହ କିଲୋମିଟର ଯି ଯିବାକୁ ଟ୍ରେନ୍ ଅଛି ଟ୍ରେନରେ ଯିବାକୁ ପଡିବ ଆଉ।
ଯଦି ମୁଁ ଭାବୁଛି ବ୍ରହ୍ମପୁରରୁୁ ବାହାରିବି ବୁଝିଲେ କି, ବ୍ରହ୍ମପୁରରୁ ବାହାରିଲେ କେମିତି କଣ ଯାତ୍ରା କଲେ ଠିକ୍ ହବ ବିଭୁ ଭାଇ?
ଆପଣ କଣ କରିବେ ପ୍ରଥମେ ବ୍ରହ୍ମପୁରରୁ ରୁ ଭୁବନେଶ୍ଵର ଯିବେ ଭୁବନେସ୍ୱର ସେଠୁ ଭୁବନେଶ୍ୱରରୁ ଟ୍ରେନ୍ ଆମର ଅଛି ଉଜୈନ୍ ପୁରୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଟ୍ରେନରେ ବସିକି ଭୋପାଳ ଆପଣ ଭୁବନେଶ୍ୱରରୁ ଉଜୟନୀ ଆସିବେ ଡାଇରେକ୍ଟ୍ ଟ୍ରେନ୍ ଅଛି। ସେଇଠୁ ଆସିଲା ପରେ ଆପଣ ଉଜେନ୍ ଯିବେ, ଦର୍ଶନ କରିବେ। ଭସ୍ମ ଆଳତୀ ଦେଖିବେ ତାପରେ ଆପଣ ସେଇଠି କାଲଭୈରବ ଟେମ୍ପଲ ଅଛି, ଉଜ୍ଜୈନର ସିପ୍ରା ଆଳତି ଅଛି, ବଡ଼ା ଗଡେ ମନ୍ଦିର ଅଛି ବହୁତ୍ ସାରା ମନ୍ଦିର ଅଛି ତାହାକୁ ଦର୍ଶନ କରି ଦର୍ଶନ କରି ଆଉ ଦର୍ଶନ କରିଦେବେ।
ହୁଁ।
ମହାକାଳେସ୍ଵରଙ୍କ ଦର୍ଶନ ଯଦି ସକାଳୁ ସକାଳୁ ଯିବେ ତାହେଲେ ଘଣ୍ଟକରେ ହେଇଯାଏ ଦର୍ଶନ। ଯଦି ଆପଣ ଲେଟ୍ ରେ ଯିବେ ତାହେଲେ ଆପଣଙ୍କୁ ସକାଳ ସାତ ଟା ଆଠଟା ଭିତରେ ଯଦି ପଛରେ ଯିବେ ଆପଣଙ୍କୁ ଦର୍ଶନ କରିବାକୁ ଛଅ ରୁ ସାତ ଘଣ୍ଟା ଗହଳି ଟାଇମ୍ ରେ ଛଅ ଘଣ୍ଟା ଲାଗେ ଯେମିତି ଶ୍ରାବଣ ମାସରେ ନର୍ମାଲ୍ ଟାଇମ୍ ଗଲେ ତିନିରୁ ଚାରି ଘଣ୍ଟାରେ ଦର୍ଶନ ହୁଏ, ଯଦି ସେମିତି ସେମିତି ନ କରିବେ ଆପଣ ସ୍ପେଶିଆଲ୍ ଟିକଟ୍ ର ବି ବ ବ୍ୟବସ୍ଥା ଅଛି। ଯହାକୁ ଆଗରୁ ଯାଇକି ବୁକିଂ କରିବାକୁ ପଡିବ।
ସେ ଟିକେଟ୍ ପ୍ରାଇଜ୍ କେତେ ଟଙ୍କା କଣ ଆପଣ ଜାଣିଛନ୍ତି?
ସେଇ ଆମେ ତ ନର୍ମାଲ୍ ଲାଇନ୍ ରେ ହିଁ ଯାଇଥିଲୁ କଣ ପାଇଁ ଆମେ ଗୋଟେ ଅଫସିଜନ୍ ଟାଇମ ରେ ଯାଇଥିଲୁ।
ଆଚ୍ଛା, ଆଚ୍ଛା, ଆଚ୍ଛା।
ଆଉ ଉଜୟନୀ ଆମ କଣ ପାଇଁ ଆମର ମଧ୍ୟପ୍ରଦେଶରେ ଦୁଇଟି ଜ୍ୟୋତିର୍ଲିଙ୍ଗ ଅଛି। ଗୋଟେ ଉଜୟନୀ ଆଉ ଗୋଟେ ଓକାରେଶ୍ଵର ଦୁଇଟାକୁ ଦର୍ଶନ କରି ଓଙ୍କେଶ୍ଵର ମୁଁ ଆଗରୁୁ ଯାଇଛି। ମୁଁ ଯାଇଥିଲି ଏଇ ଭୋପାଳ ଆଇଲା ପରେ ଆଉ ମୁଁ ଓମକାରେଶ୍ଵର ଯାଇନି, ଦେଖିବା କେମିତି ଯିବା କେତେ ସମୟ ଆସିଲେ ଯିବା କଥା ଆଉ କଣ?
ଉଜ୍ଜୟିନୀ ପାଖରେ ହିଁ ଓମାକାରେଶ୍ୱର ନା?
ସେଇଠୁ ଓମକାରେଶ୍ଵର ଉଜ୍ଜୟନୀରୁ ଓମକାରଶ୍ୱର ଦୁଇଶହ କିଲୋମିଟର। ଘା ସେଇ ରାସ୍ତା ଦେଇକି ଯିବାକୁ ପଡିବ। ବିଧାଞ୍ଚଳ ପର୍ବତରେ ଅଛି। ସତପୁରା ପର୍ବ ସପ ସତପୁରା ରେଞ୍ଜ କୁ ଆପଣ କଭର କରିକି ଯିବାକୁ ପଡିବ, ନର୍ମଦା ନଦୀ କୂଳରେ ଓମକାରେଶ୍ଵର ଅବସ୍ଥିତ।
ଆଚ୍ଛା, ଆଚ୍ଛା। ଆଉ କଣ ତ ଆଉ କଣ ତୀର୍ଥସ୍ଥାନ ଅଛି ନା ଆପଣ ଜାଣିନାହାନ୍ତି?
ଆଉ ଆପଣ ଜାଣିଥିବେ ଆମର ଗ୍ଵାଲିୟର କୋଡ଼ ଅଛି ଏଇଠି। ଗ୍ଵାଲିୟର ନାଁ ଗ୍ବାଲିୟର ଟା ନାଁ ଟା ଶୁଣିଥିବେ ଆଉ?
ଗ୍ବାୟଲିୟର ନାଁ ଟା ଶୁଣିଛି ଶୁଣିଛି।
ଗ୍ଵାଲିୟର ଶୁଣିଥିବେ ଆଉ ଏମିତି ଅଛି। ଆଉ ଇନ୍ଦୋର ଟା ଇନ୍ଦୋର ଟାଉନ ତ ଆଡଭାନ୍ସ ଟାଉନ ଟା ଗୋଟେ ଇନ୍ଦୋର। ସବୁଠୁ ଭାରତର ସବୁଠୁ ସ୍ୱଚ୍ଛତମ ସହର ହଉଛି ଇନ୍ଦୋର।
ଇନ୍ଦୋର, ଇନ୍ଦୋର।
ତାପରେ ଆପଣ ଯିବେ? ଭୋପାଳ ଆସିବେ ଭୋପାଳରେ ବହୁତ ଏତେ ବି ଜାଗା ନୁହଁ ମତେ ଯେତିକି ଅଛି ଭଲ ଜାଗା ଅଛି। ଯେମିତି ବିରଲା ଟେମ୍ପଲ ଅଛି। ତାପରେ ଆପଣ ବୁ ବେ ଆପଣ ବନବହାର ନ୍ୟାସନାଲ ପାର୍କ ଅଛି ଏଇଟା ବୁଲିବେ, ତାପରେ ଆପଣ ଯିବେ ମନଭବନ ଠେକିରୀ ଯିବେ, ଠେକିରୀ ପଏଣ୍ଟ ଗୋଟେ ଭ୍ୟୁ ପଏଣ୍ଟ ଅଛି। ସେର ସୋପାଟା ଅଛି। ଏଇ ଛୋଟ ମୋଟେ ବୁଲିକି ଆପଣ ଆଉ ଥରେ ଫେରିଯିବେ।
ଆଚ୍ଛା। ଆଚ୍ଛା, ଗ ଗ୍ଵଲିୟର କୋଉଟା ଆପଣ ଯାଇଛନ୍ତି କେବେ?
ନାଇଁ ଗ୍ଵାଲିୟର ତ ଯାଇନି ପାଖଡା ହବ ଯଦି କେବେ ଯିବା କଥା ଆଉ। ଆଉ ମହାରାଷ୍ଟ୍ର ମଧ୍ୟପ୍ରଦେଶର ଗୋଟେ ଜାଗା ଅଛି ବର୍ଜିଲାକୁ ବନାରସ ବୋଲି କୁହାଯାଏ। ସେ ବନାରସ ରେ ଯେମିତିକା ଘାଟ ଥାଏ ସେ ମହେଶ୍ଵରରେ ଏମିତି ଅଛି। ମା ଅଲ୍ୟ ଭାଇ ହୋଲକର ଆପଣ ନାଁ ଟା ଶୁଣିଥିବେ? ତାଙ୍କର ସେଇଟା ଜାଗା ସେଇଟା ହଉଛି ମହେଶ୍ଵର ସେ ଜାଗାର ନାଁ ହଉଚି ମହେଶ୍ଵର ସେମାନେ ସେଇ ତିଆରି କରିଥିଲେ ସେଇ ଜାଗା ଟା।
ଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନାମ ବି ହୁଏ।
ହଁ ମଧ୍ୟପ୍ରଦେଶର ରାଜଧାନୀ ହଉଛି ଭୋପାଳ ସବୁ ଗଭର୍ଣ୍ଣମେଣ୍ଟ କାମ ଭୋପାଳରେ ହୁଏ।
ସେଇଠି ସେଇଠି ମେଟ୍ରୋ ଟ୍ରେନ ସୁବିଧା ଅଛି?
ତ ହେଇଛି କିନ୍ତୁ ସବୁ ଜାଗାରେ ହେଇନି। କିଛି ଖାଲି ସେ ଏମସ ରୁ ଡିଭି ମହଲ ଯାଏ। ସେଇ ମେଟ୍ରୋ ହେଇଛି ଯାହାକି ସେ ମେଟ୍ରୋ ଆଉ ଚାଲୁନି। କଣ ପାଇଁ ଲୋକ ଆଉ ଯିବା ଯିବା ଆସିବା କରୁନାହାନ୍ତି। ମେଟ୍ରୋ ଟା ଆକ୍ଚୁଆଲି ମେଟ୍ରୋପଲିଟିସିଆନ୍ ସିଟିରେ ରହିବା କଥା। ଦା ଯେମିତି ବାେଙ୍ଗାଲୋର ହାଇଦ୍ରାବାଦ ଦିଲ୍ଲୀ ମୁମ୍ବାଇ ଏଇ ସବୁ ଜାଗାରେ ଏଇ ସବୁ ଦ୍ରୁତ ଗତିରେ ଚାଲେ ଏଇ ଭୋପାଳ ଭଳି ସହରରେ ଯୋଉଟେ ଆଇ ଟି ସେକ୍ଟର ନାହିଁ। ଏତେ ପପୁଲେଟଡ ନୁହଁ ସେଇଠି କଣ ଚାଲିବ ଆପଣ କୁହନ୍ତୁ?
ହଁ ହଁ ହଁ ହଁ ଏଇଟା ହିଁ ସତ କଥା ଆଚ୍ଛା ବିଭୁ ଭାଇ
ହୁଁ କୁହନ୍ତୁ?
ହଁ ମୁଁ ମଧ୍ୟପ୍ରଦେଶ ବୁଲିକି ଫେରିବା ସମୟରେ ଓଡିଶାର ଜଗନ୍ନାଥ ଧାମ ପୁରୀ ଯାତ୍ରା କରିବାକୁ ଚାହୁଁଥିଲି କେମିତି କଣ ସୁବିଧା ଅଛି ଟିକେ କହିପାରିବେ କି?
ସେଇ ଉଜ୍ଜୈନ ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ରେ ଆପଣ ଭୋପାଳରୁୁ ପୁରୀ ପଳେଇବେ ପୁରୀରେ ଆପଣ ଯେହେ କିନ୍ତୁ ଏଇଟା ରଥଯାତ୍ରା ସମୟ ରଥଯାତ୍ରା ତ ନୁହେଁ ଏବେ ତ ମହାପ୍ରଭୁ କାଲି ଅଣସର ଅ ଦେବସ୍ନାନ ମହାସ୍ନାନ କରି ଅଣସର ପିଣ୍ଡିରେ ପଡିଛନ୍ତି ତ ଆପଣ ଯାଇକି ପୁରୀ ମନ୍ଦିର ଗଲେ ଖାଲି ପଟିଦେହଙ୍କୁ ହିଁ ଦର୍ଶନ କରିପାରିବେ ଯଦି ଆପଣ ନହ ଅଲଣ ଲୋକମାନେ ଏବେ ଭୋଗ ବି ମହାପ୍ରସାଦ ଏବେ ଅଲାର ନାଥରେ ହୁଏ। ଆପଣ ଜାଣିଥିବେ?
ଆପଣ ଆସିକି ଏଇଟା ବି ସୌଭାଗ୍ୟର ଜିନିଷ ଯେ ଆପ ଆପଣ ଅଲାରନାଥଙ୍କୁ ଦର୍ଶନ କରିବେ ସମସ୍ତେ କରିପାରୁନାହାନ୍ତି ଅଲାରନାଥଙ୍କ ଦର୍ଶନ। ଦର୍ଶନ କରିକି ପୁରୀ ପଳେଇବେ ପୁରୀରୁ ଅଲାରନାଥ ଯାଇକି ଦର୍ଶନ କରିକି ଆପ ଆପଣ ବ୍ରହ୍ମପୁର ପଳେଇବେ ଯଦି ସେମିତି ନ କରିବେ ଆପଣ ଗୋପାଳରୁ ଖୋର୍ଦ୍ଧା ଯିବେ ଖୋର୍ଦ୍ଧ ରୁ ଡାଇରେକ୍ଟ ବ୍ରହ୍ମପୁରରେ ଆସିକି ରଥଯାତ୍ରା ସମୟରେ ପୁରୀ ପୁରା ବୁଲିକି ଯିବେ।
ହଁ ହଁ ହଁ ହଁ ସେଟା ବି ସତକଥା ଆପଣ କେବେ ଯାଇଛନ୍ତି ଜଗନ୍ନାଥ ଧାମ ପୁରୀ?
ପୁରୀ ତ ଯାଇଛି ମୁଁ ଏ ଗୋପାଳ ତ ବର୍ଷେ ହେଲା ଆସିଲି। ନହେଲେ ତ ପୁରୀ ବହୁତ ଥର ଯାଇଛି। ସେରା ଆମ ସମସ୍ତେ ଘରେ ବର୍ଷକୁ ଥରେ ତ ଯିଏହେନେ କିଏ ଯାଆନ୍ତି। ମହା ପ୍ରଭୁଙ୍କ ଧାମ ଜଗା ପାଖକୁ ଯିବାନି ତ କାହା ପାଖକୁ ଯିବା।
ହଁ ହଁ।
ମନ ଶାନ୍ତି ହୋଇଯାଏ ତାକୁ ଦେଖିଦେଲେ। ଗତ ବର୍ଷ ଯାଇଥିଲି ପୁରୀ କୋଉ ସମୟରେ ଜାଣିଛନ୍ତି? ଯୋଉ ସମୟରେ ଆମର ରଥ ଯାତ୍ରା ହେଇଥିଲା। ରଥଯାତ୍ରା ପରେ ରଥଯାତ୍ରା ରଥଯାତ୍ରା ବାସି ଦିନ କି ରଥଯାତ୍ରା ବାସି ଦିନ ଯାଇଥିଲି ଯୋଉଦିନ କୁ ମହାପ୍ରଭୁ ମାଉସୀ ମାଙ୍କ ମନ୍ଦିରରେ ଥିଲେ ସେଇଦିନ ଦର୍ଶନ କଲୁ ଫାଷ୍ଟ ଦର୍ଶନ ମାଉସୀଙ୍କ ମନ୍ଦିରରେ ଦର୍ଶନ ହେଇଥିଲା ତାପରେ
ଜୀବନରେ ପ୍ରଥମ ଥର ମତେ ସୌଭାଗ୍ୟ ମିଳିଥିଲା ଯେ ମୁଁ ମାଉସୀ ମାଙ୍କ ମନ୍ଦିର ଠାରେ ମହାପ୍ରାସାଦ ଖାଇବାକୁ ଭାଗ୍ୟ ଯୋଗ ଥିଲା। ବୁଝିଲେ ଆଜ୍ଞା।
ଆପଣଙ୍କ ସାଙ୍ଗଙ୍କ ସହିତ ଯାଇଥିଲେ ନା ଏକା?
ସାଙ୍ଗସାଥି ଯାଇଥିଲେ କଣ ହେଇଥିଲା ମୁଁ ଗୋଟାରେ ଥିଲି ମୋର ଦୁଇଟା ସାଙ୍ଗ ବଙ୍ଗାଳୀ ସାଙ୍ଗ ଥିଲେ ତାଙ୍କେ ଆମ ଘରକୁ ବୁଲିବାକୁ ଆସିଥିଲେ ରଥଯାତ୍ରା ସମୟରେ ମୁଁତ କହିଲି ଚାଲ ଯିବା ପୁରୀ ତ ତାଙ୍କୁ ଧରିକି ପୁରୀ ନେଇଥିଲି।
ଆଚ୍ଛା ଆଚ୍ଛା।
ବୁଝିଲେ।
ଆଚ୍ଛା ହଁ ହଁ। ଆଉ ପରିବାର ସହ କେବେ ଯାଇ
ବହୁତ ଥର ଯାଇଛି ପୁରୀ।
ହଁ ହଁ କେ ଆ- - ପୁରୀ ହଁ ଯାଇଛି ଯାଇଛି ମୁଁ ବି ବହୁତ ଥର ଯାଏ। ଆଛା ଆଚ୍ଛା ଗୋପାଳ ଗଲେ ଟିକେ ମୁଁ ଯାତ୍ରା କରିବାରେ ଟିକେ ସାହାଯ୍ୟ କରିବେ କି ଗୋପାଳ ଯାତ୍ରାରେ।
କଣ ପାଇଁ କରିବାନି ଏଇଟା ତ ମୋର ମୁଁକରିବି କହିଁକିନା?
ଆ ହୁଁ ହୁଁ ହୁଁ। କେବେ ଆପଣ ଫ୍ରି ରହୁଛନ୍ତି କହୁନାହାନ୍ତି ସେଇ ସମୟ ଦେଖିକି ଆମେ ଗୋପାଳ ଯିବୁ।
ଫ୍ରି ଥାଏ ସେଇ ସମୟରେ ମୁଁ ଘରକୁ ପଳେଇଥାଏ ହେଠି ରୁହେ ନାହଁ।
ଆଚ୍ଛା ଆଚ୍ଛା ଆଚ୍ଛା। ଟିକେ ରହିବେ ମିଶିକି ଯାତ୍ରା କରିବା ମିଶିକି ଘରକୁ ଫେରିଯିବା।
ଦେଖିବା ମୁଁ ଯଦି ଯୋଉ ଟାଇମରେ ଯଦି ଫ୍ରି ହେବି ତାହେଲେ ମୁଁ ଆପଣଙ୍କୁ ଜଣେଇବି କଣ ହଉଛି କଣ ନାହିଁ ଆପଣଙ୍କୁ ସେ ନେଇ ବୁଲେଇ ଦେବି। ତାପରେ ନେଇକି ପଳେଇବା ମିଶିକି ଭୁବନେଶ୍ଵର ଆଉ କଣ କଥା ବୁଝିଲେ କି।
ହଁ ହଁ ହଁ।। ଆପଣ ଯାତ୍ରା କଲା ସମୟରେ ଟ୍ରେନରେ ହିଁ ଯାତ୍ରା କରନ୍ତି କି ନା ବସ୍ ସୁବିଧା ବି କିଛି ଅଛି।
ମୁଁ ଗଲାବେଳେ ଟ୍ରେନ ରେ କରନ୍ତି ଟ୍ରେନ କରିଥାଏ। କେବେ ଯଦି ବେଳେ ବେଳେଟ୍ରେନ ଯଦି ବେଳେ ବେଳ ବସ୍ ସୁବିଧା ଟ୍ରେନ ସୁବିଧାଯଦି ଗୋପାଳ ରୁ ଆକୁଆଲି କଣ ହୁଏ? ମୁଁଘରକୁ ବ୍ରହ୍ମପୁର ଗଲେ ଗୋପାଳରୁ ବିଶାଖପାଟନମ ଯାଏ ବିଶାଖାପାଟଣମରୁ ବ୍ରହ୍ମପୁର। ପୁରୀ ରେ ଡାଇରେକ୍ଟ ଟ୍ରେନ ନାଇ। ନହେଲେ ଭୁବନେଶ୍ଵର ଯିବାର ଅଛି ଭୋପାଳରୁ ଭୁବନେଶ୍ଵରରୁ ବ୍ରହ୍ମପୁର ଯିବାର ଅଛି। ସବୁ ବିଶାଖାପାଟଣା ରୁଟ୍ ଟା ବେକାର କରେ କଣ ପାଇଁ ଟ୍ରେନ ବୋଧେ ମିଳିଯାଏ ସିଟ ବି ମିଳିଯାଏ କମ ପାଇଁ ଡେ଼ଲି ଟ୍ରେନ ଥାଏ ବୁଝିଲେ।
ଆଛା, ଆଛା।
ଟ୍ରେ ଘରୁକୁ ପଳାଏ।
ଏପଟେ ବି ଗୋଟେ ରୁଟ ଅଛି ଆପଣ ଜାଣିଛନ୍ତି କି? ଛତିଶଗଡ଼, ରାୟପୁର ଆସିଲେ ରାୟପୁରରୁୁ ବସ୍ ନେଇକି ଆସିପାରିବେ!
ସେଇ ରୁଟଟା ତ ଜାଣିଛି, ଦିଇଥର ଯାଇଛି ଯେ! ସେଇ ବସ୍ ରେ କାମଧେନୁ ବସ୍ ରେ ବସି ବସି ମୁଣ୍ଡ ଖରାପ ହେଇଯାଏ, ଏତେ ଘଣ୍ଟା। ସେଥିପାଇଁ ଏତେ ଲଙ୍ଗ ଡି଼ଷ୍ଟାନ୍ସ ହେଇଯାଏ ନା ଆଉ ଏଇଠୁ ମୁଁ ରାତ ରାତିରେ ବାହାରିବି ସେଇଟି ସକାଳୁ ପହଞ୍ଚିବି ସକାଳୁ ଆଉ ଥରେ ରାତିରେ ବସ୍ ଥାଏ, ରାୟପୁରରୁୁ କାଠୁ ତ ଏତେ ଘଣ୍ଟା କଣ କରିବି ବାର ଘଣ୍ଟା?
ଆଚ୍ଛା, ଆଚ୍ଛା, ଆଛା ହଉ ବିିବୁ ଭାଇ! ମୋର ଏବେ ପଢିବା ସମୟ ହେଇଲାଣି। ମୁଁ ଆପଣଙ୍କ ସହ ପରେ କଥା ହଉଛି ରହିଲି।
ହଁ ହଉ ରଖିଲି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।